ହଁ ଆଉ କଣ କରୁଥିଲେ?
ସିଆଡେ ଖାଇକି ଯଷ୍ଟ ବାସନତକ ମାଜିକ ଆସିଲି ଆଉ ବସିଛି ଟିକେ
ତାଙ୍କର ଆଜି ଆଉ କଣ ରୋଷେଇ କରିଥିଲେ?
ତ ସାଧା ଭାତ ଡାଲି ଆମର ଯୋଉ ସବୁ ପ୍ରକାର ଶାଗ ଗୁଣ୍ଡା କରିକି ହୁଏ।
ହଁ ସବୁ ପ୍ରକାର ଶାଗ।
ହଁ ତାପରେ ବିରି ଗୁଣ୍ଡ ପଡିକି ହୁଏ ହୁଁ ବାରିରେ ହେଇଥିଲା।
ଆଉ ଆଜି ଛତୁଆ ଗୁଣ୍ଡ ପକେଇକି କରିଥିବା ଘରେ
ନାଇଁ ଛତୁଆ ଗୁଣ୍ଡ ନୁହଁ ବିରି ଗୁଣ୍ଡ।
ହଁ ହଁ ବିରି ଗୁଣ୍ଡ ନା ଗୁଣ୍ଡକୁ ପକେଇକି କରନ୍ତି।
ହଁ ତାପରେ କଖାରୁ ଡଙ୍କ ଜହ୍ନି ଆଳୁ ସବୁ ପଡିକି ସୋରିଷ ମସଲା ଦେଇ ରାଇ ହେଇଥିଲା।
ଆ ବଢିଆ ଖାଦ୍ୟ ଦେଶୀ ଖାଦ୍ୟ ଆଉ।
ଆଉ ଶାକ ଭଜା ବି ହେଇଥିଲା ଆଉ ଦହି ବାଇଗଣ।
ହେ ହେ ଆଜି ତମେ ତ ପୁରା ପୁରା ଘର ଓଡିଆ
ଆ ସାଧ ହେଲେ ସାଧା ଦିନ ହେଲେ ତିନି ଚାରି ପ୍ର
ସାଧା ତ ତିନି ଚାରି ପ୍ରକାର ଆଇଟମ୍ ଆମିଷ ଗୋଟେ ହେଲେ ଚଳିବ।
ହଁ ଆମିଷ ଗୋଟେ ହେଲେ ଚଳିଜିବ।
ସାଧା କିନ୍ତୁ ତିନି ଚାରି ପ୍ରକାର ନହେଲେ ଭଲ ଲାଗିବନି ଆଉ।
ହଁ ଆମର ଏପଟେ ଆଜି ଯୋଉ ଆମର ଯୋଉ ହେଲା ରାମ ଲୀଳା ହୁଏନି କି ସେଇ ଏଇଠେ ଆମର ଆଜି ଗୋଟ ଗୋଟେ ଦିନ ହବ ଯୋଉ ଉତ୍ତରାଖଣ୍ଡ ଟା ଉତ୍ତରାଖଣ୍ଡ ଯୋଉ କଣ ସେଇ ବିଷୟ ଟା ହବ ଜଉ ଲବ କୃଷକ ଜନ୍ମ ବିଷୟ ଟା।
ହାଇଆ ଆଜି?
ଆଜି ହବ। ରାତିରେ ଆମର ସବୁ ଆଠଟାରେ ଶିଖୁଥିଲେ କେତେ ଦିନ ହେଲାଣିି ସି ଖୁଥିଲେ ଆଜି ହବ ଗାଁରେ।
ଏସବୁ ଛୁଟି ଗଲା ପରେ ହେଁ ହେଁ ସ୍କୁଲ ଖୋଲିଲା ପରେ।
କରିଥିଲେ ହେଇଥିପାଇଁ ଶନିିବାର ଦେଖିକି କରୁଛନ୍ତି ପରା। ଯେ ସମସ୍ତେ ଶନିବାର କଲେ ସମସ୍ତେ
ଗୋଟେ ଆଉ ଆଗରୁ ହେଇ
ଆଗରୁ ହଁ ଯୋଉ ରାମ ନବମୀ ବେଳେ ହେଇଥିଲା ପୁରାଟା ପୁରା ବିଷୟଟା ରାମଙ୍କର ମାନେ ଜନ୍ମ ଠାରୁ ପୁରା ହେଇଥିଲା ଜନ୍ମରୁ ପୁରା ରାବଣ ବଦ୍ଧ ପର୍ଯ୍ୟନ୍ତ।
ରାବଣ ବଦ୍ଧ ପର୍ଯ୍ୟନ୍ତ ହଁ। ଏଇଟା ଯୋଉ ଲବ କୁଶ ଟା ଆଉ ଉତ୍ତରାଖଣ୍ଡ ତ ହଉଛି ତ ଲବ କୃଷଙ୍କ ଜନ୍ମ ତାଙ୍କ ବିଷୟରେ ତ।
ହେଇଟା ହବ।
ଉତ୍ତରାଖଣ୍ଡ ଟା ଆଜି ହବ।
ହୁଁ ଆଜି ହବ।
ହଁ ଆପଣଙ୍କ ଘର ପାଖରେ।
ସେଇଟା ଗୋଟେ ହଁ ଘର ଆମ ଘର ଉଁ ପାଖରେ ହିଁ ରଘୁନାଥ ତ ମନ୍ଦିର ତ ରାମଙ୍କ ମନ୍ଦିର।
ଆଜ୍ଞା।
ହେଇଠି ହବ। ସବୁ ଦେଖିବାକୁ ଯିବେ ରାକୁଟା ଆଜି ଆଜି ବିଷୟଟା ବହୁତ ବଡ ବହିଟା।
ପୁରା ମ୍ ରାତି ପାହିଯିବ ମାନେ ଦଶଟା ବେଳକୁ ଆରମ୍ଭ ହବ ଦଶଟା ଏଗାରଟା ଭିତରେ ରାତି ପାହିଯିବ
ଯାହା ହଉ ଗୋଟେ ଭଲ
ମୁଁ ତ ଯାଇପାରୁନି ଏବେ କାହିଁକି ନା ମୋର ଛୋଟ ଛୁଆଟା ତ। ଛୁଆ ଯଦି କାନ୍ଦିିବ ଦେଢ ବର୍ଷ ଛୁଆ ଟା ହେଇଠେ ଯଦି ଗୋଟେ ଗୋଟେ ମଶା କାମୁଡି ଦବ କାନ୍ଦିବ।
ଛୋଟ ନାଁ ରାତିରେ ଏତେ ସମୟ ରହି
ହଁ ବାହାରେ କାକର ପଡିଯିବ କାକର ପଡିଲେ ଥଣ୍ଡା ହ ଦେହ ଖରାବ।
ଏବେ ବି ବର୍ଷା ଟିକେ ହଉଚି ନା କାକର ରାତିରେ ପଡିବ।
ହଁ ନା ମୁଁ ଆଉ ଯିବିନି ଭାବୁଚି। ଆଉ ବାକି ଘରର ସମସ୍ତେ ଯିବେ ଆଉ।
ଏସବୁ ଜିନିଷ ଦେଖି ପାରୁଛନ୍ତି ଆମେ ତ ବାହାରେ ରହିଲୁ କିଛି ଏଟା ସବୁ ନହିଁ ଆଉ।
ଆମର ସବୁ ବର୍ଷ ହୁଏ।
ଯାହା ଦେଖିବୁ ଅ ପଇସା ଖର୍ଚ୍ଚ ଆଉ।
ଆମର ରାମ ନବ ମୀ ଦିନରୁ ଆରମ୍ଭ ହବ। ଗୁରୁବାରେ କେବଳ ବନ୍ଦ ହୁଏ। ଯୋଉ ଗୁରୁବାର ବ ହଁ ଗୁରୁବାର ଗୁରୁବାର ବନ୍ଦ ହୁଏ। ସେଥିପାଇଁ ଗୁରୁବାର ଦିନ କଣ କରନ୍ତି ନା ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି ଛୁଆଙ୍କର। ହୁଁ ନାଚ କରନ୍ତି ନା ଛୁଆଙ୍କର ଗୀତ କରିବେ। ତାପରେ ଭୋଜନ ସମାରୋହ କରିବେ ଏଭଳିଆ।
ଗୋଟେ କଳା ସଂସ୍କୃତି ହ ବଜେଇ ରଖିଛନ୍ତି ଆଉ। ଏରା ଏମତି କେତେ ଦିନ ହୁଏ ନା ବର୍ଷ ତମାମ।
ଆଜି ଗୋଟିଏ ଦିନ ହବ।
ଆଜି ଗୋଟେ ଦିନ।
ହୁଁ।
ନାଇଁ ଆଉ ଯୋଉ କହୁଛନ୍ତି ଗୁରୁବାରରେ ରାମ ନ
ସେତେବେଳେ ହଉନ ନଦିନି ହୁଏ ବେଳେ ବେଳେ ଚଉଦ ଦିନ ବି ହୁଏ।
ହଁ ସେତେବେଳେ ରାମ ନବମୀଠୁ ତ ପୁରାଣ ଟା ଷ୍ଟାର୍ଟ ହବ ଯ ସେ ଦିନ ଶଇଲା ଅଭି
ହଁ ସେମତି ସେମତି ବେଳେ ବେଳେ କଣ କି? ଜଲଦି ଜଲ୍ଦି ଗୋଡେଇ ଦିଅନ୍ତି ସରିଯାଏ ଆଉ ଏଇଥର କଣ ହେଲେ ନାଁ ବର୍ଷା ହେଲା ଗୋଟେ ଗୋଟେ ଦିନ ହେଇପାରଲାନି। ଆଉ ବର୍ଷା ହେଲେ ତ ଲୋକ ଆସିପାରିବେନି।
ହଁ ବର୍ଷା ତ ହେଲେ ବ ନା ବର୍ଷା ହେଲେ ତ ନାଇଁ। ସେଥିପାଇଁ କି ବେଶୀ ଆମର ଯୋଉ କୁମାର ପୁନି ସମୟରେ ଯାହା ଗାଁ ମାନଙ୍କର ଯୋଉଡାମ୍ ବାରିକା ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ସେଇ ସମୟରେ ହୁଏ ଶୀତ ଟଏ ପଡିଆରେ ବର୍ଷ ଥଣ୍ଡା କମିଯାଏ ନାଁ ସେଥିପାଇଁ।
ଆମର ପୁରା କୁମାର ପୂର୍ଣ୍ମୀ ରେ ଏଠି ଉ ପାନ୍ତି ମହୋତ୍ସବ ପାଞ୍ଚ ଦିନ ହୁଏ।
ବାକି ମତ୍ସବ ହଁ ବାକି ମତ୍ସବ ମୁଁ ଯାଇଛି।
ପାଞ୍ଚ ଦିନି ହୁଏ ଓଡ଼ିଶାରୁ ଲୋ ଓଡିଶାରୁ ତ ଲୋକ ଆସନ୍ତି ଓଡିଶା ବାହାରୁ ବି ଲୋକ ଆସନ୍ତି।
ପାରସମଣ ଅଡରରେ ଯିବା ଲୋକ ନୃତ୍ୟ ଟା ବହୁତ ଆସେ ବାକି ମହୋତ୍ସବରେ। ବହୁତୁ ଦୂରରୁ ଆସନ୍ତି।
ମୁଁ ଏବେ ଦି ବର୍ଷ ହେଲାଣି ଦେଖିବାକୁ ଯାଇନି ମାନେ ଦୁଇ ହଜାର ଚବିଶ ରେ ଯାଇନଥିଲି ମୋର ପୁଅ ହବାର ଥିଲା।
ଆଜ୍ଞା
ଛଅ ସାତ ମାସର ହେଇଥିଲା ହବାର ଥିଲା ଏଇ ଦୁଇ ହଜାର ପଚିଶ ରେ ବି ଯାଇନି ମୋ ପୁଅ ଜନ୍ମ ହେଇକି ସାତ ଆଠ ମାସରେ ହେଇଥିଲା।
ବାକି ମହୋତ୍ସବ ଯୋଉଠି ହଉଚି ଆପଣଙ୍କ ଘର ସେଠି କଣ ପାଖାପାଖି।
ହଁ ଗୋଟେ କିଲୋମିଟର।
ଗୋଟେ କିଲୋମିଟର ବଜାର ଉପରେ କି ଘର ଆପଣଙ୍କର।
ନାଇଁ ବଜାର ଉପରେ ପୁରା ନୁହଁ ଆମ ଘର ତାପରେ ଦି କିଲୋମିଟର ପରେ ମନ୍ଦିର ତାର ତାର ଆହୁରି ପଛୁକୁ ହଉଛି ନାଁ ଯୋଉ
ବସି ବସ ବା ଯୋଉ ଥାନା ଅଛି ସେ ଥାନା ପାଖାପାଖି ଆ ନାଁ ଦେଇକି ଯିବ ମୁଁ ଯାଇଛି ଦେଖିଛି।
କଚେରୀ ପଡିଆ କଚେରୀ ପଡିଆ।
କଚେରୀ ପଡିଆ ବା ମୁଁ ମୁଁ
ଆମ ଘରଠୁ ଗୋଟେ କିଲୋମିଟର ଦେଢ଼ କିଲୋମିଟର ଭିତରେ।
ମୁଁ ଯାଇଥିଲି ଦି ବର୍ଷ ତଳେ ଯାଇଥିଲି ଦିଇ ହଜାର ଚବିଶ ବର୍ଷରେ ଯାଇଥିଲି।
ଏବେ ରଜ ମହୋତ୍ସବ ବି ସେଇଠି ହେଇଥିଲା ସେଠି ଏବେ ଦି ବର୍ଷ ହେଲାଣି ରଜ ମହୋତ୍ସବ ରଜ ମହୋତ୍ସବ ଆମେ ଆହୁରି ଆଗକୁ କିନ୍ତୁ ଏଠି ଏବେ ଦି ବର୍ଷ ହେଲାଣି ଏଇଠି ହଉଛି ନହେଲେ ଆଉ ଗୋଟେ
ହଉ
କଁ ହଉଥିଲା ସାଡେ ହୁଏ ଏଠି କୋଡିଏ ଏକୋଇଶି ବର୍ଷ ହେଲାଣି ହଉଛି।
ଗୋଟେ ବର୍ଷ ଯୋଉ ମଣ୍ଟୁ ଚି ଆସିନଥିଲା ଦି ବର୍ଷ ତିନି ବର୍ଷରେ ମଣ୍ଟୁ ଛୁରିଆକୁ କୁ ଡକା ହେଇଥିଲା। ସେ ଯୋଉ ଗଣ୍ଡଗୋଳ ନା ଡ୍ୟାନ୍ସ କରିପାରିଲେନି ଯୋଉ ସେ ସେଇ ବର୍ଷ ସେଇ ବର୍ଷ ମୁଁ ଯାଇଥିଲି।
ହଁ ହଉ ସବୁ ବର୍ଷ ଏଁ ହ୍ୟୁମାନ ସାଗର ଆସୁ
ଗୀତ ପେଲୋଡ଼ି ପୋଗ୍ରାମ କରି ପାରିଲେନି ଗଣ୍ଡଗୋଳ ହେଲା ସେ ତିନି ଚାରି ଦିନ ଯାଏଁ। ହେଲା ସେଇ ସେଇ ସେଇ ବର୍ଷ ହିଁ ମୁଁ ଯାଇଥିଲି ବାକି ମହୋତ୍ସବ। ଆଉ ଥରେ ବାହାଘର ପୂର୍ବରୁ ଥରେ ଯାଇଥିଲି ଆଉ ମହୋତ୍ସବ।
ଆଗରୁ ତ ଯାଇନଥିଲି ବାହାଘର ପର ଠୁ ଦେଖି ଆସୁଥିଲି ଏବେ ଦି ବର୍ଷ ହେଲାଣି ଯାଇନି ମୋ ଝିଅ ସେ ଆଜି କା ଟା ନାଚେ ହଁ। ନା ନା ନା ସିଏ କିଛି ଶିଖିନି ସେ ଏମିତି ଦେଖିକି ମାନେ ଏମିତି ଦେଖି ଦେଖିକା ଶିଖିଛି ସବୁ ଆଉ ଓଡିଶି ତ ନାଚେନୀ। ଭଜନ, ମଡର୍ନ ସବୁ।
ମର୍ଡନ ଆଉ ଭଜନ ଆଉ।
ହଁ।
ଯାହା ଦେଖିକି ଶିଖିଛନ୍ତି ଘରେ ଆଉ।
ହଁ ମୋବାଇଲ ଟିଭି ଦେଖିକି, ହଁ।
ଏକ୍ସପଟ ଥିବେ ଯଦି ତ ଏଇ ଯୁ ଜାଣ ଧରିଦେବେ ଆଉ ମୁଁ ଏବେ ମୋର ବି ସୋସିଆଲ ମିଡିଆରେ ଆଇଡି ଅଛି ଫେସବୁକରେ। ମୋର ଡ୍ୟାନ୍ସର ବୋଲି ହେଇଛି ନା, ମୁଁ ବି ଡ୍ୟାନ୍ସ କରେ।
ଓ ହଁ।
ଏମିତି, ହଁ ମୁଁ ଆଜି ନାହାନ୍ତି ସ୍ୱାମୀ ତ ମୁଁ ଅଁ ଆଉ ନେଇ ଆସିଲୁ ବିରିୟାନୀ ମା ଝିଅ ଖାଇଦେଲୁ ଆଉ। ମୋ ସ୍ଵାମୀ ରବିବାର, ଶନିବାର ସେ ଆଇଁଷ ଖାଆନ୍ତିନି ମୁଁ ଶୁ
ମାନେ ଏବେ ଏମିତି ବିରିୟାନୀ ମାନେ କଣ ଆମିଷ ନା ସାଧା?
ଆମିଷ ଚିକେନ ବିରିୟାନୀ।
ଓହୋ ଆଜି ଶନିବାର ଆପଣ ଖାଆନ୍ତି ତାହେଲେ?
ହଁ ମୁଁ ଖାଇଦିଏ ଶୁକ୍ରବାର ଖାଇନି ରବିବାରେ କାଲି ଖାଇବିନି ଆଉ ମୁଁ ରବିନାରାୟଣଙ୍କ ଯୋଗୁଁ ଖାଏନି। ଆଁ ଶୁକ୍ରବାରେ ସନ୍ତୋସି ମା ଖାଏନି, କାଲି ଗୋଟେ ବୁଧବାର ଖାଏ ଆଉ ଯଦି ସ୍ଵାମୀ ରହିଲେ ତାଙ୍କ ପାଇଁ କିି ସାଧା ତ ହବ। ଆ ଆଉ ଆମିଷ କରେନି, ଆ ଆଜି ନାହାନ୍ତି। ତ ତ କରିବାରନାଇଁ କିଣିକି ଆଣିଲୁ ଖାଇଦେଲୁ ମା ଝିଅ ଆଉ।
ଓ କିଣିକି ଆଣି ଖାଇଦେଲେ?
ହଁ କିଣି ଆଣି ଆଉ କି ମୁଁ କରିବିନି, ସିଏ
ଆଉ ମାନେ ଘରର ମାନେ ସ୍ୱାମୀ ନଥିଲେ
ହଁ ନଥିଲେ ନା ନା ଆମିଷ ଜିନିଷ। ତ ସାଧା କଣ କରିକି ଖାଇଦବାକୁ ସିନା ଇଚ୍ଛା ହବ କିନ୍ତୁ ଆମିଷ ଷ କରିକି ଖାଆନି ଏମିତି ଆଣି କି ଖାଇଦେଲେ ଖାଇଦିଅ ଖାଇଦେଲୁ ଆଉ, ମା ଝୁଅ। ଥଣ୍ଡା ବି ଟିକେ ଟିକେ ହେଇଛିି ତ ବିରିୟାନୀଟା ଟିକେ ଭଲ ଲାଗିବ। ଯାତ୍ରା ଦେଖିବାକୁ ଯିବେ ଆଉ ଶୀଘ୍ର କାମ ସରିଗଲେ ଆଉ। କାମ ସରିଗଲେ।
ହୁଁ ମୁଁ ଆଉ ସକାଳେ ଜଲ୍ଦି ରୋଷେଇ କରିଦେବି ଆଉ। ସାତଟା ଆ ସାତଟା ଆଠଟା ଭିତରେ ରୋଷେଇ କରିଦେଲେ
ଟିଫିନ ଆଜି କଣ ବନେଇଥିଲେ?
ସକାଳେ ସକାଳେ ଆଜି ଆମର ଘରେ କେହି ନଥିଲେ।
ଆଜ୍ଞା।
ସେଇଠି ସେ ସବୁ ସେଇଠି ଥିଲେ ଯୋଉ ହଉଛି ନାଚ ହବ
ସିଆଡେ ସବୁ ପଳେଇଛନ୍ତି, ହଁ ହଁ।
କାଲି ସବୁ ଥିଲେ ତ ଆଉ ସେଥିପାଇଁ ଆଜି ମୁଁ ଟିଫିନ୍ କରିନଥିଲି ତିଆରି କିଛି କରିନଥିଲି। ଆଉ ସିଏ କାଲି ସ୍ୱାମୀ ଯାଇଥିଲେ ଦଶ ଶଟା ଏଗାରଟାକୁ ଟିକେ ବଜାର ଟିକେ ସେ ଆଣିଥିଲେ ଲଙ୍କ ଲଙ୍କାଚପ୍ କଟଲେଟ ସବୁ ଆଣିଥିଲେ ମୁଁ ଏତେ ରାତିରେ କିଏ ଖାଇବ ମୁଁ ମାଛ ଫାଛ ଖାଇ ଦେଇଥିଲୁ ତାକୁ ଫ୍ରିଜରେ ପୁରେଇଦେଇଥିଲି ତାକୁ ଏଇ ସକାଳୁ ସେଗୁଡା ଖାଇଦେଲୁ ସବୁ।
ଅଁ ହଁ ହଁ।
ଆଉ ସେଇଥିପାଇଁ ଆ, ହଁ ଆଉ କିଛି ବନେଇଲୁନି ସେଥିପାଇଁ। ତାପରେ ତ ଭାତ ଫାତ ଖାଇଦେଲୁ ଆଉ।
ଠିକ୍ ଜଲଦି ଯଦି ଭାତ ରାନ୍ଧିଦେଇ ଥିବେ କଣ ଟିକେ ହାଲକା ଜଳଖିଆ କରିଦେଇକିି
ଜଲ୍ଦି ରାନ୍ଧି ଦଉଛି କଣ ଟିକିଏ ପୁଅଟା ଶୋଇ ପଡିବ ଯେତେବେଳେ ମୁଁ ତ ତରିଆକି ରାନ୍ଧି ଦିଏ ନହେଲେ ଏଇ ପୁଅଟା ଶୁଆ ପୁଅଟା ଶୁଆଇଦେଉନି ଖୁଆଇଦବନି କିଛି କରିପାରି ଭାରି ହଇରାଣ କରିବ।
ଛୋଟ ପିଲା ତ ସେଇୟା ଆଉ ପାଞ୍ଚ ବର୍ଷ ଏଇନେ ଟିକେ ହଇରାଣ କରିବେ ଦିଅ ପା ଟିଏ ଖରାପ ହବ ମାନେ ବେସ୍ତ କରେଇବେ। ଏଇ ବାପ ମାଙ୍କର ଟିକେ ପି ଆଜ୍ଞା ଆଜ୍ଞା ହଁ ରହିଲି।